ହାଲୋ। ହଁ ଆମ ଛୁଆ କଲ୍ କାରିଚନ୍ତି ହଁ। ଏ ବୁ ବୁ ନଲ କରିଚି। ସେ ତାର କରିକି ସେଇଆକୁ ଦେଖ୍ ମୁଁ କହିନି ହଁ ମୁଁତ ଫୋନ କରିଚି ଆଉ ହଁ।
ହଁ ଏ ଏଥର କଥା ହେବା ଫେର ଯାଇକି ରୁଟି ଫୁଟି କରିବା।
ହଁ ହଁ ମୁଁ ବା ସେଇ ସେଇୟା ଏତିକି ନେଖା କରିଦେନେ ଦି ଦିଟା ସମ କାହିଁକି ତୁ ତାକୁ ଏ ଛୁଆ ସବୁ ବାତରା ଛୁଆ ଅଛନ୍ତି।
ହଁ ଆ ସେଇୟା। ଆଉ ନା ସେ ମନା ତ କାଲି ପଳେଇଲେ।
ନା ବା ଧରିବନି ନା ବା ଧରିବନିି ଚିଡୁଚନ୍ତି ଛୁଆ।
ସରି ସରି ହଁ। ସିଏ ତାଙ୍କର ହଁ ପଳେଇଲେ ତାଙ୍କ ଶଶୁର ଘରେ କାଲି ଥିଲେ। ଆଜି ବୋଧେ ଯାଇଥିବେ।
ହୁଁ।
ଆଜି ସିଆଡେ ପଳେଇଲେ। ଆଉ ହେରେ ରଥକୁ ଯାଇକି ଇଏ ତାର ଆସିବ ବିକାଶ।
ହୁଁ।
ଆସିଲେ କଣ କରିବ ଘର କାମଟା ତ ଏମତି ରହିଚି କଣ କରିବ ଦେଖିବା।
ହୁଁ ଇଆର ରାଗ ହେଇଗଲା ତମେ ଯୋଉ ଜମି ପଇସାଟା ଦେଲାନି ନା କଣ ନେଲା ନା?
କିଏ ସେ ଯୋଉ ନା ଜମି ପଇସା ନବ କେମିତି ସିଏ ତ କହିଲା ମୋର ଜମି ନେମି।
ହୁଁ।
ହୁଁ ତାକୁ ସେଇଥିପାଇଁ ପଇସା ଦେଲେନି। ସିଏ ଯଦି କହିଥାନ୍ତା ନା ମୋତେ ପଇସା ଟା ଦେଇଦିଅ ତାକୁ ପଇସାଟା ଦେଇ ଦେଇେ ଦେଇଥାନ୍ତେ। ହୁଁ। ସେ ତାର କହିଲା ମୋର ଜମି ନେବି ବୋଲି।
ହୁଁ।
ଆ ନେବାକୁ ତ ସେ ଆମ ବଡ଼ ଭାଇ ଆସୁନାହାଁନ୍ତି।
ହୁଁ।
ସିଏ ସିନା ଆସିଲେ ଗୋଟେ ତିନି ଚାରିଜଣ ବସିକି ଗୋଟେ କଥାବାର୍ତ୍ତା ହେବେ ଭଲ ମନ୍ଦ ହେବେ ତାକୁ କଣ ଦେବେ କଣ ନାହିଁ। ହଁ ସିଏ ତାରେ କହୁଚି କି ମୋତେ ମୋ ବାବା କହିଥିଲେ ସାଢ଼େ ତିନି ଗୁଣ୍ଠ ଦେବାକୁ ତମେ ସାଢ଼େ ତିନି ଗୁଣ୍ଠ ପୁରା ଦିଅ ସାଢ଼େ ଚାରି ଗୁଣ୍ଠୁ।
ହୁଁ।
ହୁଁ। ସେଇଠୁ ଏମାନେ ସବୁ ଆ ଶୁଣ ଭାଗ ହେଇଗଲେ ତାଙ୍କର ହଉଚି ଅଧେ ଆମର ଅଧେ। ହଁ ସେଠି ଅଛି ଷୋଳ ଗୁଣ୍ଠୁ ଅଛି।
ହୁଁ।
ହଁ ଷୋଳ ଗୁଣ୍ଠରୁ ତାଙ୍କର ହେଲା କେତେ ଆଠ ଆମର ଆଠ।
ହଁ।
ଆଉ ସିଏ କଣ ତାଙ୍କ ଭାଗ ଟା ଦେବେ କି?
ନା କିଏ ଦେବେ?
ଆମ ଭାଗ ଆମ ଭାଗରୁ ସେ କହୁଛି ସାଢେ ଚାରି ଗୁଣ୍ଠ ନେଇଯିବ।
ଉଁ,
ସାଢ଼େ ଚାରି ଗୁଣ୍ଠ ନେଇଗଲେ ଆମର ଆଉ କେତେ ରହିଲା?
ସାଢ଼େତିନ।
ଆଉ ସାଢେ ତିନି ଗୁଣ୍ଠ।
ହଁ।
ସେଇଆକୁ ଏମାନେ କହୁଛନ୍ତି ତୁ ହଁ ଫେରେ ସେଇ ଯୋଉ ଆଠ ଗୁଣ୍ଠଟା
ହୁଁ।
ପୁରା ନାହିଁ ଗୋଟିଏ ଜାଗାରେ ନାହିଁ, ମଝିରେ ଅଛି, କୁଦିଆ ନାର ଜାଗା। ତା ପଛକୁ ଅଛି କିଛି ଆଗକୁ ଅଛି କିଛି। ଆଉ ତ ଆଗଟା ପଳେଇଲା ଗମେଣ୍ଟରେ ଆଉ କଣ, ହଁ। ସିଏ କହୁଛନ୍ତି ଆଗରେ ଯୋଉ ଆଉ ସାଢେ ତିନି ଗୁଣ୍ଠୁ ଅଛି
ହଁ।
ତାଙ୍କର ଧର ସେ ଉଁ, ସାତ ଗୁଣ୍ଠୁ ମୋଟ ଆଗଟା ଅଛି।
ହଁ।
ତାଙ୍କର ସାଢେ ତିନି ଗୁଣ୍ଠୁ, ଆମର ସାଢ଼େ ତିନି ଗୁଣ୍ଠୁ।
ହଁ।
ଇଏ କହୁଛନ୍ତି ଆଙ୍କ କହିବା କଥା ତୁ ସେଇଥିରୁ ଦେଢ଼ ଗୁଣ୍ଠ ନେ। ଆଉ ଦେଢ ଗୁଣ୍ଠ ଆଗକୁ ଆମ ତିନି ଭାଇଙ୍କର ଅଧ ଗୁଣ୍ଠେ ଲେଖେ ଥାଉ।
ହଁ।
ସିଏ ତାର କହୁଛି ନା ମୁଁ ଟୋଟାଲ ଟା ନେବି। ଆଉ ପଛର ବି ମୋତେ ଦବ।
ଉଁ,
ପଛରୁ ବି ଆଉ ଦବ ଏଠୁ ସାଢେ ତିନି ଗୁଣ୍ଠୁ ଦେଲ, ପୁଣି ପ ଛୁରୁ ଦବ ମୋତେ ଆଉ ଦେଢ ଗୁଣ୍ଠ।
ନେ।
ସିଏ ସେଇଆକୁ କହୁଛନ୍ତି ଆଉ ସବୁ ତ ତୁ ନେଇଯିବୁ ଆମର ସେଠି ଆଉ କଣ ରହିବ ଆମର ତ ଆଉ କିଛି ନାହିଁ ସେଠି।
ହୁଁ।
ଆଉ ତୁ ଗୋଟେ ଭଉଣୀ ଟେ ତୋତେ ସ୍ୱଇଚ୍ଛାରେ ଆମେ ଦଉଚୁ, ଦେଢ ଗୁଣ୍ଠୁ ତୁ ନେଇଯା, ଆଉ ଦେଢ ଗୁଣ୍ଠୁ ଆମ ତିନି ଭାଇଙ୍କର ଥାଉ ଅଧ ଗୁଣ୍ଠେ ଲେଖେ ଥାଉ ଆମର ବି ଛୁଆ ପିଲା ଅଛି, ଭଲ ମନ୍ଦ ଅ
ହୁଁ, ହୁଁ, ହଁ।
ଇଏ ତାର ଜିଦି ନା ମୁଁ ସବୁ ଯାଙ୍କ ନେବି। ଆ, ତାପରେ ନବାକୁ ଯଦି ତୋ ନାଁରେ ତୁ କବଲା କରିବୁ ସମସ୍ତେ ଫେରେ ସାଇନ୍ ମାରିବା ଦରକାର କି ନାହିଁ।
ହୁଁ।
ଆଉ ସିଏ ତ ଆସୁନାହାନ୍ତି, ହେଇ ମନା ଆସିଲା ପଳେଇଲା, ସେ ଭାଇ କହିଥିଲେ ରଜକୁ ଆସିବେ ବୋଲି ସିଏ ଆଉ ଆସିଲେନି କି ଦେଖାଛୁଆଁ ଦଉନାହାନ୍ତି।
ହୁଁ।
ଆଉ ଏମାନେ ବି ସବୁ କେହି ଗୋଟେ ଏକାଠି ହେଇପାରୁନାହାନ୍ତି। ଏମିତି ଗୋଟେ ଚାଲିଚି, ତାର ସବୁବେଳେ ନଣନ୍ଦର ମୋ ଉପରେ ସବୁବେଳେ ରାଗ ହଉଛି ତା ମାନେ ଇଏ ସମସ୍ତଙ୍କୁ ମନା କରୁ ଚି ମୋର କି ଯେ ଦରକାର ମୁଁ କାଇଁ ମନା କରିମି।
କରିମି ତୁ ମୁଁ ମୋର କଣ ଏକାଟିଆ ନେଇଯିବି ନା ମତେ ସମସ୍ତେ ତାଙ୍କ ଜାଗାଟା ଦେଇଦେବେ
ଦେଇଦେବେ ମୁଁ ତ କହୁଛିି ତାକୁ ଯାହା ଦବା କଥା ତମେ ଦେଇକି ଗୋଟେ କ୍ଲିୟର ହେଇଯାଅ ହୁଁ ତାର ଘର କରୁ ତାର ଯାହା କରୁଛି କରୁ ସେଥରକ ଆସି ହେଲା ଏମାନେ କହିଲେ ଯେ ନା ଆମେ ତାକୁ ସବୁ ଜାଗା ଦବାନି ଆମେ ତାକୁ ସବୁ ଜାଗା ଦେଲେ ମତେ ଉ କହିଲା ସାନ କହିଲା କହିଲା ନା ତାଙ୍କୁ ସବୁ ଦବାନି ସବୁ ଦେଲା ମାନେ ସେ ବର୍ବାଦ କରିଦବ ସିଏ ବିକି ଦବ ହୁଁ ସାନ କହିଲା କିନ୍ତୁ ତମ ଭାଇ କହିନାହାନ୍ତି ତା ମୁଣ୍ଡରେ ଏତେ ସେଗୁଡା ପସେନି ହୁ ହୁ ସେଇଠୁ ସାନ କହିଲା ହେଇଠୁ ହେଇଠୁ ମୁଁ କହିଲି ହଁ ତମେ ବି ଯୋଉ କଥା କହୁଛ ଠିକି ବାପ ସମ୍ପତି ଟାକୁ ଗୋଟେ ବିକି ଦବ ଶ୍ୱଶୁର କଥା ଏଇଟା ଭଲ ନୁହେଁ ତାର ଯେତେ ଯେତିକି ଆବଶ୍ୟକ ତମେ ସେତିକି ଯାଅ କହିଲା ଦେଢ ଗୁଣ୍ଠୁତ ବହୁତ ହେଲାଣି ଘର ଦ୍ୱାର ଦୋକାନ ବାଡ଼ି କରିକି ତାର କେତେ କଣ ହବ
ହୁଁ
ହୁଁ ଆଉ ତାକୁ ଆମେ ସାଢେ ଚାରି ଗୁଣ୍ଠୁ କାହିଁକି ଦବା ଦେଲା ମାନେ ସେ ଖଣ୍ଡେ ଖଣ୍ଡେ ବିକି ଦବ ଗୋଟେ ଗୋଟେ ଝିଅକୁ ଉଠେଇବା ପାଇଁ
ହୁଁ
ହଁ ଆମେ ଦବା ନାଇ ଏତେ ବରଙ୍ଗ ଝିଅ ବାହାଘରକୁ ଆମେ କିଛି କିଛି ପଇସା ଦବା କିନ୍ତୁ ଜାଗା କାହିଁକି ବିକିବା ଜାଗା ବିକିବାନି ଆମ ବାପା କରିଛନ୍ତି ଆମ କାହିଁ ସବୁ ଜାଗା ବିକିବା
ହୁଁ
ଲୋ ସେଦିନ ସିଏ ସନି ଓଷାରେ ଆସିଥିଲେ ମତେ ଯୋଉ ଦୁନିଆ କଥା କହିକି ଗଲା ଯେ ନାଇଁ ନବା ଜାଣିଛ ନା ହଁ ତାମନୋ ମୁଁ ତାକୁ ଶିଖେଇ ଦଉଛି ସିଏ ଦଉନାହାନ୍ତି ଏଇଆ
ଥିଲା ତମେ ସିଖିଯାଓ
ହଁ ମୁଁ ଶିଖେଇ ଦଉଛି ମୁଁ ଦୁନିଆ କଥା କହିଲା କହିଲା ମତେ କାହିଁକି ଜାଗା ଦବନି ତମେ ବା କହୁଥିଲ ତମର ଘର କରିପାରୁ ନା ତମେ ସେଇ ଜାଗା ଟାକୁ ବିକିକି ଫେର୍ କେମିତି ଘର କରିଥାନ୍ତ ମୁଁ କହିଁନି କାଇ କଉଦିନୁ ମୋ ପାଟିରେ ଶୁଣିଛ ଆମେ କହିଦିନୁ ହଁ ଜାଗା ବିକି କି ଘର କରିିବୁ ମୁଁ ଯଦ ଜାଗା ବିକିବାର କଥା ହେଇଥାନ୍ତା ଏତବେଳେ ତ ବିକିକି ଘର ପୁରା କମ୍ପ୍ଲିଟ କରିସାରନ୍ତୁନୁ
ହୁଁ ହୁଁ
ଆମ କାହିଁ ଜାଗା ବିକିବୁ ଆମେ ତ ସେଇଥିପାଇଁ ପକେଇ ପକେଇ କରୁଛୁ ଆସ୍ତେ ଆସ୍ତେ
ହୁଁ
ହୁଁ କହିଲା ସିଏ ତ ମୋ ବାପା ଦେଇ ଦେଇଥିଲେ ତମେ ଫେରେ ପକେଇଲା ଛେପ କାହିଁକି ଢୁକୁଛ ହୁ ଏ ଏମିତି କହିଲେ ସେଇଠୁ କହିଲେ ମୁଁ କଣ ବାଞ୍ଝ ନା କଣ ମୁଁ କଣ ବାଞଛ ନା କଣ ମୁଁ ଜାଗା କ ନେବି ମୋର କଣ ପୁଅ ନଥିଲେ ଝିଅ ନାହିଁ ନା କଣ
ହୁଁ
କ ବାଞ୍ଝ ଏ ତମେ ବାଞ୍ଝ ନହେଲେ କଣ ଆଉ ସମସ୍ତେ ବାନ୍ଛ ନା
ହୁଁ
ହୁଁ
ଏ ଠିକ କରଛ
ହଁ ବା ଏଇଭଳିଆ କଥା ଗୁଡା ସବୁ ଖରାପ ତାର ମାନେ ଏଇଭଳିଆ ଆଉ କଣ କହିବୁ, ସିଏ ଗୋଟେ ମାନେ ଭାଉଜ ଭଲ ମନ୍ଦ ମାନେ, ତାର କିଛି ନାହିଁ, ହାରି ଗୁହାରି ନାହିଁ। ସେ ଯାହା ତା ମନକୁ ଆସିବ, କହିଯିବ, ହୁଁ। ଆମକୁ କାହିଁକି ଆମ ଭାଇ ଭାଉଜ ଝୁରୁଚନ୍ତି, ଆମେ କଣ ଯାଇକି ଆମ ଭାଉଜ ସହିତ ଏମିତି ଝଗଡ଼ା ଝାନ
କରୁଛି, ହ ହଁ।
ସେମାନେ ସବୁ କାହିଁକି ଭଲ ପାଉଚନ୍ତି?
ହୁଁ।
ତୋର ତ ଆଉରି ଉମ୍ ତୋର ଆହୁରି ଖୁସି ହବା କଥା, ଯଦି ମତେ ଦେଢ ଗୁଣ୍ଠ ଦଉଚନ୍ତି ଦିଅନ୍ତୁ, ମୁଁ ମୋ ର, ଫେର ତାଙ୍କ ମନ ରଖିଥିଲେ
ଦି ଡିସମିଲ, ତିନି ଡିସମିଲ ଜାଗାରେ, ଘର ଦ୍ୱାର ସବୁ କରି ପକଉଚନ୍ତି।
ହଁ, ହଉନେଇନା?
ଦେଇବା, ଅଢେଇ ନା ତିନି ଡ଼ିସିମିଲରେ ହେଇ ଘର କରି ପକେଇଲା।
ହଁ। ଆଉ ସିଏ କଣ ହେଇଛି ନା, ଥରେ ମୁଁ କଇଥିଲି ମୁଁ କହିଥିଲି, ମୁଁ ମାନୁଚି। ମୁଁ ଥରେ କହିଥିଲି, ତାଙ୍କର ତ ପୁଅ ଫୁଅ ନାହାନ୍ତି, ସେ ଏତେ ଜାଗା ନେଇକି କଣ କରିବେ? ବେକାରେ ଏତେ ଜାଗା କାହିଁକି ନେବେ, ଥାଉ ଆମର ସବୁ ଛୁଆ ଅଛନ୍ତି। କିଏ ଦୋକାନ ଟେ ଦବ କି, କଣ ଦବ, ଭଲ ମନ୍ଦ ଗୋଟେ ରୋଡ ପାଖିଆ ଜାଗା? ସେ ସେଇ କଥାକୁ, ତାକୁ ବୋଧେ କିଏ କହିଦେଇଚି, ବୁଝିଲ ନା? କିଏ ତ କହିଦେଇ, ସ ମୋ ବୋଉ କହିଥିବେ ଆଉ କିଏ କହିବ? ସେଇ କହିଥିବେ, ଆଉ ଆଉ ସେ ସେଇଆକୁ ମତେ, ବାଂଝ ବାଂଝ, ଇଏ ସିଏ କହୁଛି ଆଉ।
ସିଓର୍
ଏଇଭଳି଼ିଆ କଥା।
ମୁଁ ଭାବୁଛି ଏଇଆ। ଆରେ ମୁଁ ଭାବ- ତେ କଣ ସେ ତିନି ଦି ଭାଇ ମତେ ସବୁ ଦେଇଦେବେ, ମୁଁ ଯିମି ତତେ କହିଆକୁ?
ହଁ। ସେଇ ଆମ ଆମରି ବୋଉ ତ, ବେଶୀ ଘରେ ମାନେ ନାଟ ଲଗଉଚନ୍ତି। ତମେ ସିନା କଉଚ? ଆମ ବୋଉ ସବୁବେଳେ ଝିଅ ପଟିଆ ହଉଚନ୍ତି।
ଏ କାଲିବା ଝିଅର ମୋର କଥାବାର୍ତ୍ତା ହଉଥିଲା ସେଇଆ। ଝିଅ କହିଲା ଏମିତି- କହିଲା ମୁଁ ଜାଣିଚି, ତୁ କହୁ
ସିଏ ପା, ଆମ ଝିଅ ଗଲାଏଳକୁ ତମ ଘରକୁ ସେ କଉଚି, ତୁ ନାନା ଘରୁ କେତ- କେତେ ଯାଉଚୁ? ହାଁ, ନାନା ଘରକୁ କେତେ ଯାଉଚୁ? ଏଇଠି ଟୁଙ୍ଗ କିଣି ଖାଲି ଗଳି ଯାଉଚୁ। ମୁଁ କହିଲି ମଲା, ଏଇଟା ପାଖ- ହଁ।
ପୂଜା କହୁଥାଏ ନାଁ ଏଇଆ କହୁଛୁ? ମୁଁ କହିଲି ହଁ। ସେ ବେଳରୁ ଭାବ- ମା ହେଇକି ଦେଖିପାରେ ନା, ବଡ଼ ପୁଅକୁ?
ନା ସିଏ ବେଳୁରୁ ସିଏ ଆମ ଦି ଜଣଙ୍କୁ, କେହି ବି- ଦେଖି ପାରନ୍ତିନି। ସିଏ ନୁହୁଁ
ନାଇଁ ଏଇ ମୋ ପାଖରେ ପଡିକି ରହିଛନ୍ତି ନା? କିଏ ରହିଛି? କିଏ କରୁଚି?
ଆ ସିଏ ସେ କଥା ଭାବିବେନି। ଭାବିବା ଲୋକ ଅଲଗା ସବୁ।
ସେ ସେ, କଣ ଯାହା ବୁଝିପାର। କିଏ କରୁଛି ଆଉ? ଆଉ କେହି ହେଇ ଥିଲେ ଚଳେଇ ପାରି ନଥାନ୍ତେ। ଫେରେ ରହିଥାନ୍ତା। ରୋଷେଇ ବାସ କିଏ କରିକି ଦେଇଥାନ୍ତା? ଆଇଥାନ୍ତୁ। କହୁନ?
ତାର ସବୁବେଳେ ତ ହିଂସା। ଆସିଲା ବେଳୁଠଉ ସେ ମା ଝିଅଙ୍କର ମୋ ଉପରେ ହିଂସା।
ହୁଁ ହୁଁ।
ଆଉ ହିଂସା ଗଲେ କଣ ହବ ଯା ଭଗବାନ ଯା ଭାଗ୍ୟରେ ଯା ଲେଖିଥିବେ ହବ ନା ଆଉ। ଆମେହେଁ ଆମେ ହିଂସା କଲେ କଣ ହବ?
ସେଇଆ ବା।
ହୁଁ।
ଖିର ବସେଇ ଦେଇଚି ମୋର ଆଉ ଖିଆଲ ନାହିଁ। ମୁଁ ମୋର ପଦାରେ ବଇଚି।
ଏମିତିଆ କଥା ତାପରେ ସେ ତ ଆଉ କଥାବାର୍ତ୍ତା କିଛି କରୁନାହାଁନ୍ତି ମୋ ସାଙ୍ଗରେ। କେତେବେଳେ କାଇଁ ଫୋନ ଫାନ୍ ଲଗଉନାହାଁନ୍ତି। ଏ ଲଗେଇଲେ ସେ ମୁନୁ ଟିକେ ଯଦି ଲଗଉଛି ଝିଅ ସାଙ୍ଗରେ କଥା ହଉଛି ସଇଲା।
ହୁଁ।
ଆଉ ସେ ବି ପଚାରୁ ନାହାଁନ୍ତି କି ବୋଉ କଣ କରୁଛି କି ମା ମା କଥା ପଚାରୁନ୍ତି କିନ୍ତୁ ମୋ କଥା ପ ଚାରୁ ନାହାଁନ୍ତି ଆଉ ଯମା।
ହୁଁ।
ହୁଁ ନ ପଚାରିଲ ନାହିଁ କଣ ହେଇଗଲା।
ଏ ସେ ଇଏ ବଡ ଝିଅ ଫୋନ୍ କରେ ଦଶଥର।
ହଁ ବଡ଼ ଫୋନ୍ କରେ।
ଆଉ?
ଆଉ- ବଡ କରେ କଣ ଏଇ ଆମ ଝିଅ ଫୋନ କଲେ ସିଏ ଉଠାଏ କରେ।
ହୁଁ।
ନ ହେଲେ ସିଏ କରେନା ଫୋନ୍।
ଆଉ।
ପାଣି।
କଣ କହିବୁତ ବୁ
ହଁ ମୁଁ ସେଇୟା କହନି ହଁ ଯାହାର ଦରକାରେ ସେ ଫୋନ କରନ୍ତୁ।
ହୁଁ ହଉଦ
ହଉ ରୁହ।
ହଁ କାଲିକି ଫେରେ କରିବା।